ହଁ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ଆଚ୍ଛା! ଆପଣ ଜାଣିଚନ୍ତ ପୃଥିବୀ ଅଶ୍ମମଣ୍ଡଳ ବିଷୟରେ
ନା ମୁଁ ଜାଣିନି କୁହନ୍ତୁ।
ହଁ ଆଜ୍ଞା ଶୁଣନ୍ତୁ ଅଶ୍ମମଣ୍ଡଳ ପୃଥିବୀର ଅଶ୍ମମଣ୍ଡଳଟି ଭୌତକର ବିଭିନ୍ନ ଶିଳା ଓ ମୃତ୍ତିକା ସ୍ତରକୁ ନେଇ ଗଠିତ। ଭୂପୃଷ୍ଠରେ ଥିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଜୀବନ ଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉତ୍ପାଦନ ଏହି ଶିଳା ଓ ମୃର୍ତ୍ତିକାରୁ ହିଁ ମିଳିଥାଏ ଭୂପୃଷ୍ଠ ମୁଖ୍ୟତଃ ସ୍ଥଳଭାଗ ଓ ଜଳଭାଗ ରୂପେ ବିଭକ୍ତ ପୃଥିବୀର ସ୍ଥଳଭାଗ ସାତଟି ମହାଦେଶ ଏବଂ ଅ ବିସ୍ତୀର୍ଣ୍ଣ ଜଳଭାଗ ଚାରୋଟି ମହାସାଗରକୁ ନେଇ ଗଠ ଠିତ। ଏହି ମହାସାଗର ଗୁଡିକ ପରସ୍ପର ସହ ସଂଯୁକ୍ତ ମହାସାଗରର ଜଳସ୍ତର ସବୁଠାରେ ସମାନ ତେଣୁ ବିଭିନ୍ନ ସ୍ଥାନର ଉଚ୍ଚତା ସମୁଦ୍ର ପତନ ଠାରୁ ହିସାବ କରାଯାଏ ପୃଥିବୀର ସର୍ବୋଚ୍ଚ ଗିରି ଶୃ ଗିରି ଶୃ ଙ୍ଗ ଏବଂ ଏଭରେଷ୍ଟର ଉଚ୍ଚତା ହେଉଚି ଆଠ ହଜାର ଆଠଶହ ଅଠଚାଳିଶ ମିଟର ପୃଥିବୀର ଗଭୀରତମ ସାମୁଦ୍ରିକ ଖାତା ଖାତ ମାରିଆନ୍ ଅ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ। ଏହାର ଗଭୀର ଏଗାର ହଜାର ବାଇଶ ମିଟର ଏହା ଏହା ଏତେ ଗଭୀର ଯେ ପୃଥିବୀର ସର୍ବୋଚ୍ଚ ପର ପର୍ବତ ଶୃଖ ଶୃଙ୍ଗ ଏହା ମଧ୍ୟରେ ବୁଡ଼ିଯିବ। ଅଶ୍ମମଣ୍ଡଳ ପୃଥିବୀର ସାତଟି ମହାଦେଶ ଓ ସ ସମୁଦ୍ର ତଳକୁ ନେଇ ଗଠିତ। ଏହାର ମହାଦେଶ ଏହାର ମହାଦେଶ ଗୁଡ଼ିକ ହେଉଚି ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟା ଆଣ୍ଟାର୍ଟିକା ୟୁରୋପ। ଅଷ୍ଟ୍ରେଲିଆ ଭୂପୃଷ୍ଠରେ ଏହି ମହାଦେଶ ଗୁଡିକ ବିସ୍ତୀର୍ଣ୍ଣ ଜଳଭାଗ ଦ୍ଵାରା ପରସ୍ପର ଠାରୁ ଅଲଗା ରହିଚି। ଚିତ୍ରକୁ ଲକ୍ଷ୍ୟ କଲେ ଜଣାଯାଇ ପାରେ ପାରିବ ଏଥିରୁ ଅଧିକାଂଶ ସ୍ଥଳଭାଗ ଉତ୍ତର ଗୋଲାର୍ଦ୍ଧରେ ଏବଂ ଅଧିକାଂଶ ଜଳଭାଗ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ଏଣୁ ଉତ୍ତର ଗୋଲାର୍ଦ୍ଧରୁ ସ୍ଥଳ ଗୋଲାର୍ଦ୍ଧ ଏବଂ ଦକ୍ଷିଣ ଗୋଲାର୍ଦ୍ଧରୁ ଜଳ ଗୋଲାର୍ଦ୍ଧ କୁହାଯାଏ। ଆ ଭୂପୃଷ୍ଠରେ ଜଳଭାଗର ପ ପରିମାଣ ସ୍ଥଳଭାଗରୁ ଢେର ଅଧିକ ହିସାବ ହିସାବ ହିସାବ କରିଦେଖ୍ ଖା ଯା ଦେଖାଯାଇଚି ଯେ ସ୍ଥଳଭାଗର ଆୟତନ ହେଉଚି ଶତକଡା ଅଣତିରିଶ ଭାଗ ମାତ୍ର ଅର୍ଥାତ ଜଳଭାଗର ପରିମାଣ ଶତକଡା ଏକଶ୍ଚ ଏକସ୍ତରୀ ଭାଗ ଭୂପୃଷ୍ଠରେ ଜଳ କଠିନ, ତରଳ ଓ ବାଷ୍ପୀୟ ଅବସ୍ଥାରେ ଥାଏ। ଏହି ଜଳ ମହାସାଗର ସାଗର ହ୍ରଦ ବ୍ୟତୀତ ପାର୍ବତ ପାର୍ବତୀୟ ଅଞ୍ଚଳରେ ତୁଷା ତୁଷାର ରାଶି ଓ ହିମବାହ ନଦୀ ଓ କେନାଲରେ ପ୍ରବା ପ ପରିବାହନ ଧାରା ଆ ଭୂଗର୍ଭରେ ସ ସଞ୍ଚିତ ଜଳ ଏବ ଏବଂ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ରୂପେ ଥାଏ ଏହି ସମସ୍ତ ଜଳକୁ ନେଇ ଆମ ବା ବାରିମଣ୍ଡଳ ଗଠିତ।
ହାଲୋ
ହଁ
ଆପଣ କି ଜାଣିଚନ୍ତି କି ଆପଣ କହୁନାହାନ୍ତି।
ମୁଁ ବାୟୁମଣ୍ଡଳ ବିଷୟରେ କହିବାକୁ ଚାହୁଁଚି। ବାୟୁମଣ୍ଡଳ ହଉଚି ପୃଥିବୀରେ ଘେରି ରହିଥିବା ବିଭିନ୍ନ ଗ୍ୟାସ ଓ ଅପାରଣ ଗୁଡିକ ପୃଥିବୀର ଜୀବନ ଯାପନକୁ ସୁରକ୍ଷା ରଖିଥାଏ।
ଆଜ୍ଞା ଆଚ୍ଛା।
ବାୟୁ ବାୟୁମଣ୍ଡଳ ଗଠନ କେମିତି ହେଇଛି ବାୟୁମଣ୍ଡଳ ଗଠନ ହେଇଛି ନାଇଟ୍ରୋଜେନ ନାଇଟ୍ରୋଜେନ୍ ଗ୍ୟାସ୍ ସେଭେଣ୍ଟି ଏଇଟ୍ ପରସେଣ୍ଟ ଅକ୍ସିଜେନ୍ ଟ୍ୱେଣ୍ଟି ୱାନ୍ ପରସେଣ୍ଟ ଆଉ ଅନ୍ୟାନ୍ୟ ଗ୍ୟାସ ସବୁ ଅ ଯେ ଯେକି କାର୍ବନ ଡାଇଅକ୍ସାଇଡ ସେରା ସବୁ ୱାନ୍ ପରସେଣ୍ଟ ରହିଛି। ବାୟୁମଣ୍ଡଳ ଗ୍ୟାସ୍ ପରି ପରିଆବରଣ କ ସୁରକ୍ଷିତ କରିଥାଏ। ମଣିଷ ଜୀବନ ଯାପନ କୁ ମଧ୍ୟ ସୁରକ୍ଷିତ କରିଥାଏ। ବାୟୁମଣ୍ଡଳ ବାୟୁମଣ୍ଡଳ ଗ୍ୟାସ ରେ ବାୟୁମଣ୍ଡଳରେ ବିଭିନ୍ନ ପ୍ରକାର ଅକ୍ସିଜେନ ଆମର ଯୋଉ ଆସେ ସେଟା ସମୁଦ୍ରରୁ ଆସେ ଷାଠିଏ ପରସେଣ୍ଟ ଆଉ ବାକି ତକ ପୃଷ୍ଠରୁ ଆସେ ଫୋଟି ପରସେଣ୍ଟ ବୁଝିଲେ
ଆଜ୍ଞା।
ଆଜ୍ଞା ଆଉ ଆଉ ଅନ୍ୟାନ୍ୟ ସବୁ ଯେତିକି ସବୁ ଆମେ ଆମେ ଆମେ କାର୍ବନ ଆମେ ଅକ୍ସିଜେନ ନଉଛେ କାର୍ବନ ଡାଇଅକ୍ସାଇଡ ଛାଡୁଛେ। ସେ ସବୁକୁ ଆମ ବାୟୁମଣ୍ଡଳରେ ହିଁ ଯାଉଛିେ ବାୟୁମଣ୍ଡଳ ଗଲେ ବିଭିନ୍ନ ସ ପ୍ରକାର ଗଛ ବୃକ୍ଷ ହୁରା ତାଙ୍କୁ ସବୁ ନେଇକି ଆମକୁ ଅକ୍ସିଜେନ ଦଉଛନ୍ତି। ଆମେ ସେଇଥିରେ ଜୀବନ ଯାପନ କରୁଛେ।
ଆଜ୍ଞା।
ବୁଝିଲେ କି
ଆଚ୍ଛା ଆପଣ ଆପଣ ଜାଣିବେ କି ଜୀବଜନ୍ତୁ ବିଷୟରେ ମୁଁ କିଛି ଆପଣଙ୍କୁ କହୁଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ଏଇ ଅଞ୍ଚଳରେ ବାସ କରୁଥିବା ରିଆ ପକ୍ଷୀ ଉଡିପାରେ ଉଡିପାରେ ନାହିଁ। ଅ ସେଲୋ ବା ଅରଣରେ ବିଭିନ୍ନ ପ୍ରକାର ସରିସୃପ ମାଙ୍କଡ଼ ଜାଗୁଆର ଓ ପୁମା ପରି ସ୍ରଜନ୍ତୁ ବଜ୍ରକା ବ ବଜ୍ରକାପଦା ଓ ଅନେକ ଜାତି ପକ୍ଷୀ ବାସ କରନ୍ତି। କମ୍ପ ତୃଣଭୂମି ବଜ୍ରକାପତା ବଣ ଘୁଷୁରୀ ହରିଣ ଓ ହୁମା ଦେଖାଯାଆନ୍ତି ପାଟାଗନିଆରେ ବିଭିନ୍ନ ପ୍ରଜାତିର ମୂଷା ଏଣ୍ଡୁଅ ସାପ ଇତ୍ୟାଦି ଦେଖାଯାଆନ୍ତି। ଜାଗୁଆାର ଜାଗୁଆାର ଦକ୍ଷିଣ ଆମେରି ଚିତାବାଘ ଏହା ଗଛ ଚଢ଼ିପାରେ ଓ ପାଣିରେ ପହଁରି ପାରେ ପୁମା ଦ ଦକ୍ଷିଣ ଦକ୍ଷିଣ ଆମେରିକାରେ ଏକ ବଡ଼ ହିଂସ ଓ ବନ ବଳବାନ ପ୍ରାଣୀ। ଆମା ଡ଼ିଲୋ ଏକ ଆଜ୍ଞା।
ଆଜ୍ଞା ଥଣ୍ଡା ସାପ ବି ଦେଖା ଯାଏ ନା?
ଆଜ୍ଞା ଆଜ୍ଞା ଦେଖାାଯାଏ। ଏକ ଏକ ଦନ୍ତହୀନ ପ୍ରାଣୀ। ଏହାର ଜୀବ ଓ ମୁହଁ ଲମ୍ବା। ଏକ କୀଟ ପତଙ୍ଗ ଜନ୍ଦା ପିମ୍ପୁଡ଼ି ପ୍ରଭୃତି ଖାଇ ବଞ୍ଚେ। ଲୋହିତ ଭାରତୀୟ ନିଗ୍ରୋ ଓ ୟୁରୋ ୟୁରୋପୀୟ ପର୍ତ୍ତୁଗିଜ ସ୍ପେନୀୟଏହି ମହାଦେଶରେ ଅଧିବାସୀ। ଦକ୍ଷିଣ ଆମେରିକାରେ ଚାଷ ଜମି କ କମ୍ ଥିଲେ ମଧ୍ୟ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି। କୃଷି ଭଳି ଗୋ ପାାଳନ ଓ ମେଷ ପାାଳନ ଦକ୍ଷିଣ ଆମେରିକାରେ ଲୋକମାନଙ୍କର ପ୍ରଧାନ ବ୍ୟବସାୟ। ଗାଈ ଗୋରୁ ଘୋଡ଼ା କଧ ମଧ୍ୟ ପାଳନ କରନ୍ତି। ମାଂସ ମାଂସ ପଶମ ଓ ଚମଡ଼ା ବ୍ୟବହାର କରି ଅନେକ ଅଧି ଅଧିବାସୀ ଭରଣ ପୋଷଣ କରନ୍ତି। ଆର୍ଜ ଆର୍ଜେଣ୍ଟିନାରେ ଗୋଟିଏ ଗୋଟିଏ ମେଷ ପାଳନ କେନ୍ଦ୍ର ହଜାର ବର୍ଗ କିଲୋମିଟର ହୋଇଥାଏ। ଭେନେଜୁଏଲା ଓ କଲମ୍ବିଆରେ ଖଣିଜ ତୈଳ ମିଳେ। ମାଛ ଧରିବା ମଧ୍ୟ ଅନେକ ଲୋକମାନଙ୍କର ପ୍ରଧାନ ବ୍ୟବସାୟ ଆପଣ ବଲ ଜାଣିଛନ୍ତି ନା?
ଆଜ୍ଞା ଆଜ୍ଞା।
ହୁଁ ଏହା ଛଡା ଶିଳ୍ପ, ଖଣିଜ ଉତ୍ତୋଳନ ହଁ ଏହାଛଡ଼ା ଶିଳ୍ପ, ଖଣିଜ ଉତ୍ତୋଳନ, ଶିକ୍ଷା, ଗମନାଗମନ ଆଦି କ୍ଷେତ୍ରରେ ଲୋକେ ନିଯୁକ୍ତି ପାଉଛନ୍ତି।
ଆଣ୍ଟାର୍କଟିକା ମହାଦେଶ ଦକ୍ଷିଣ ମେରୁରୁ ଘେରି ରହିଛି। ଏହି ମହାଦେଶରେ ପଞ୍ଚମ ବୃହତ୍ତମ ମହାଦେଶ ଏହା ସର୍ବଦା ବରବାଛନ। ଆନ୍ତର୍ଜାତୀୟ ଚୁକ୍ତିନାମା ଅନୁସାରେ ଏହି ଭୂଖଣ୍ଡକୁ କେହି ହାଲୋ। ଆଣ୍ଟାର୍କଟିକା ଚାରିପଟେ ପ୍ରସାକ୍ତ ମହାସାଗର ଆପଣ କୁହନ୍ତୁ। ହାଲୋ।
ଆଜ୍ଞା ଆଜ୍ଞା ଆଜ୍ଞା। ମୁଁ କହୁଛି ସ୍ପେସ୍ ବିଷୟରେ କହୁଛି ଶୁଣନ୍ତୁ। ହାଲୋ।
ଆଜ୍ଞା କୁହନ୍ତୁ। ମୁଁ ଅଛି ଲାଇନ୍‌ ରେ କୁହନ୍ତୁ ଆପଣ।
ଆଜ୍ଞା ଆଜ୍ଞା ଆମ ପେସ୍‌ ରେ ଅକ୍ସିଜେନ ନାହିଁ। ସ୍ପେସ ରେ ମଣିଷ ମାନେ ତାକ ସ୍ପେସ୍ ସୁଟ ରେ ଯିବା ଆସିବା ମାନେ ସ୍ପେସ୍ ସୁଟ ରେ ସ୍ପେସ୍ କୁ ଯିବା ଆସିବା ଆରମ୍ଭ କରନ୍ତି। ବୁଝିଲେ କି? ସେଥେ ରେ ବିଭିନ୍ନ ପ୍ରକାର ଗ୍ରହ ବିଭିନ୍ନ ପ୍ରକାର ଆଁ ସବୁ ତାରା ମ ଳ ଗୁରା ବି ଦେଖାଯାନ୍ତି। ଓ ସେଥିରେ ଏବଂ ଅ ସୂର୍ଯ୍ୟର ଲାଇଟ ତିନି ଲକ୍ଷ କିଲୋମିଟର ପର ଆୱାରରେ ବି ଗତି କରେ। ଯଉଟା କି ଆମ ପୃଥିବୀ ପୃଷ୍ଠକୁ ବି ଆସେ।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା। ଆଉ ଆମ ସ୍ପେସ୍ ବିଷୟରେ କହିବାକୁ ଗଲେ ଆମ ସ୍ପେସ ରେ ଏମ୍‌ତି ବିଭିନ୍ନ ପ୍ରକାର ଗ୍ରହ ବି ଅଛି ଯୋଉଥିରେ ପାଣିର ସମ୍ଭାବନା ବି ଦେଖାାଯାଇଚି। ଆଉ ଆମ ପୃଥିବୀର ସାଇଣ୍ଟିଷ୍ଟ ମାନେ ବି ସେ ସ୍ପେସ୍‌ ରେ ବିଭିନ୍ନ ପ୍ରକାର ରିସର୍ଚ ବି କରଚନ୍ତି ଆଉ ଏବେ ତ ଆମର ଯାଇ ଥିଲା ସ୍ପେସ କୁ ଏବେ ନାସା ପଠେଇଥିଲା। ସ୍ପେସ କ୍ରାଫ୍ଟ ରେ ମାନେ ମାନେ। ବିଭିନ୍ନ ପ୍ରକାର ସବୁ ଜିନିଷକୁ ଆନାଲିସାଇସ୍ କରିବା ପାଇଁ ପଠା ଯାଇଥିଲା। ବୁଝିଲି ଆଜ୍ଞା। ଆଉ ଏଥେରେ ଆମ୍‌ର। ହାଲୋ।
ଆଜ୍ଞା କୁହନ୍ତୁ ମୁଁ ଅଛି ବା ଆପଣ କହୁ ନାହାନ୍ତି।
ଏଥେରେ ଆମ ସୂର୍ଯ୍ୟ ଆଉ ପୃଥିବୀ ଭିତରେ ରହିଥିବା। ମାନେ ଯେକୌଣସି ଗ୍ରହ ହଉ ସେସବୁକୁ ସେଥିରେ କିଛି ପାଣିର ଅଂଶ କିଛି ମିଳୁନାହିଁ। ଯଉଟା ଟା କି କେବେଳ ମିଳିପା। କେବଳ ଆମ ମାର୍ସରେ ଆଉ କୋଉଥିରେ ବି ମିଳିପାରିବ ନହିଁ।
ଆଜ୍ଞା ଆଜ୍ଞା। ଆପଣ ଶୁଣନ୍ତୁ ମୁଁ କହୁଛି।
ଆଜ୍ଞା ଆଜ୍ଞ। ଏଇଟା ହାଁଅ କରିଦେବି। ଆ ପରା ସେ କରିଦେବି ଆଜ୍ଞା
ଆଜ୍ଞା ଶୁଣନ୍ତୁ ମୁଁ ଆପଣଙ୍କୁ କହୁଛି। ଉଣେଇଶ ଏକୋଇଶି ମସି ଓଶଆରେ ଯେତେବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ। ସମ୍ବଲପୁର ଆଡ଼ୁ ଜଣେ ଉତ ଉତ୍ତମ ବକ୍ତା ଏଠାରେ ଗୋଟିଏ ସଭା କରି ଓଡ଼ିଶାରେ ଯେଉଁ ବକ୍ତୃତ୍ୱ ଦେଇଥିଲେ ତାହା ବହୁ ଯୁବକ ଛାତ୍ରମାନଙ୍କୁ ପ୍ରଭାବିତ କଲା ସ୍କୁଲ କଲେଜ ଛାଡ଼ି ଅନେକ ଅସହଯୋଗ ଆନ୍ଦୋଳନ। ଭାଗ ନ ନେଲେ ଠିକ ସେ ବର୍ଷ ମହାତ୍ମା ଗାନ୍ଧୀ ନିଜେ ତାଙ୍କର ପ୍ରଚାର ଉଦ୍ଦେଶ୍ୟରେ ପାରାଳାଖାମୁଣ୍ଡି ଆସିଥିଲେ ସେତେବେଳେ ବ୍ରିଟିଶ ସରକାର ସରକାରଙ୍କର କଟକଣା ହେତୁ ସଭା କରିବାକୁ ସ୍ଥାନ ମିଳୁନଥିଲା ଆମେଛ ଛ୍ର ମାନ ଜୋର କରି ପୁରୁଣା ପୁରୁଣା ମାର୍କେଟ ପଡ଼ିଆ ଏବେ ଯେଉଁଠାରେନିସିପାଲ ମୁନିସିପାଲ ରିଡିଙ୍ଗ ରୁମ୍ ନିର୍ମିତ ହୋଇଛି ସଭା କରିବାକୁ ସ୍ଥିର କଲୁ ହଜାର ହଜାର ଲୋକ ମହାତ୍ମା ଗାନ୍ଧୀଙ୍କର ବକ୍ତୃତା ଶୁଣିବାକୁ ଆସିଥିଲେ। ଲୋକ ଗହଳି ଏତେ ଅଧିକ ହେଲା ଲୋକ ଗହଳି ଏତେ ଅଧିକ ହେଲା ଯେ ହେଲା ଯେ ପୋଲିସ ସମ୍ଭାଳିବାକୁ ଅସମ୍ମତ ହେଲେ ଆମେ ଆମେ କେତେ ଜଣ ଛାତ୍ର ଚକ୍ରା କରେ ଘେରି କରି। ତୋଗୁ। ହାତକୁ ଘେରି ମୁଁ ଠିକ ତାଙ୍କ ପଛପଟେ ଚାଲିଥିଲି ମୋ ସାଙ୍ଗକୁ ଆଉ ଦୁଇ ଜଣ ପିଲା ମଧ୍ୟ ହାତକୁ ହାତଛ ହ୍ୟାଲୋ ଆପଣ ଶୁଭୁଛି ନା।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ଟାଇମ ହେଇଲାଣି ଆଜ୍ଞା ରଖୁଛି।